ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
। ହ୍ୟାଲୋ।
କଣ କରୁଚ?
ଶୁଭୁ ନଥିଲା କି?
ନା ଠିକ ସେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ବୋଧେ ଥିଲା ଶୁବୁନଥିଲା ଆଉ।
ଉଁ ହଁ ଆଉ କଣ କରୁଚ?
ମୁଁ ଉପର ଘରେ ବସିଛି।
ଉଁ ହୁଁ।
ବସିକି ପୁଅକୁ ଛତୁଆ ଖୋଇଦେଲି।
ହୁଁ।
ଛତୁଆ ଖୋଇଦେଲି ତାକୁ ସାଢେ ତିନିଟାରେ। ଖୋଇଦେଇକି ତା ଡ୍ରେସ ଚେଞ୍ଜ କରିକି ତାକୁ ତେଲ ମାରିକି ପାଉଡ଼ର ମାରିକି ତାକୁ ଟିଉସନ୍ ଛାଡ଼ିଲି।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
ଆସିକି ଆଉ ଉପର ଘରେ ଟିକେ ମୋବାଇଲ କେଞ୍ଚୁ ଥିଲି ଆଉ।
ଓହୋ ତମ ପୁଅ ଏତେ ବଡ଼ ହେଲାନି ତମେ ତାକୁ ଖୋଇ ଦୋଉଚ କଣ ପାଇଁ ସେ ନିଜେ ଖାଉନି କି?
ହଁ ସେ ଭାତ ଫାତ ଯାହା ହେଲା ସିଏ ନିଜେ ଖାଏ କିନ୍ତୁ ଏଇ ଛତୁଆଟା ସିଏ ନିଜେ ଖାଏନେଇ ମୁଁ ତାକୁ ଖୋଇଦିଏ।
ଓହୋ। ନିଜେ ଖୋଇ ଶିକେଇବ ନାଁ।
ହଁ ସିଏ ନିଜେ ସବୁ କଥା ଖାଏ ମୁଁ ସିଏ ସ୍କୁଲ ଗଲା ଦିନୁରୁ କହିଲା ମାମା ଗୁରୁମା କହିଚନ୍ତି ତମେ ହୋଉଚି ଦବନି ମୁଁ ନ ଆପେ ଖାଇବି। ସେ ତାର ଆପେ ଖାଏ। ସ୍କୁଲ ଗଲା ଦିନରୁ ଟୋଟାଲି ମୁଁ ତାକୁ ଖଇଦବାକୁ ପଡ଼େନେଇ। ମୋ ଝିଅକୁ ଆଜି ସାରି ଖଇଦେଇଚି କିନ୍ତୁ ମୋ ପୁଅକୁ ନୁହେଁ।
ଉଁ ହୁଁ ହୁଁ।
ସିଏ ଭାରି ଇଏ କିନ୍ତୁ ପୁଅଟା ନୁହେଁ। ପୁଅ ଏଥର ଖାଇଦବ। ଯାହା ଦେଲେ ସିଏ ଖାଇଦବ। ତାର କିଛି ଟେନସନ ନାହିଁ ମୋ ପୁଅର ଝିଅଟା କିନ୍ତୁ ଖାଇବନି ତା ଖୋଇଦବାକୁ ପଡ଼ୁଚି ବେଳେ ବେଳେ।
ହଁ।
ମୋ ଆଉ ପୁଅଟାକୁ ନୁହେଁ ତା ବାପା ଯାଏନି।
ଆଉ ଆଜି କଣ ହେଇଥିଲା ରୋଷେଇ?
ଆଜି ରା ଆଜି ହେଇଥିଲା ଶାଗ ଭାଜଥିଲି।
ହଁ
ଆଉ କରିଥିଲି ଧୁଡ଼ଙ୍ଗ ଆଳୁ ବାଇଗଣ ସବୁ ମିଉ ମିଶେଇ ଗୋଟେ ମିକ୍ସ ଭଜା କରଥିଲି। ସୋୟବିନ୍ ତର୍ କାରୀ କରିଥିଲି ଭାତ ଆଉ ଏଇ ଦଳା ଦଳି କରିବା ପାଇଁ ସବୁ ପୋଡ଼ି ପୁଡ଼ା ଦେଇଥିଲି ଆଉ।
ଓହୋ।
ଆଉ କିଛି କରିନଥିଲି ଆ ଇଏ ଛତୁ ଧରିକି ଆସଛନ୍ତି ଅଣ୍ଡା ଆଣିଛନ୍ତି ରାତିରେ ବୋଧେ ବୋଉ କୋଉଥୁଲେ ସୁଜି ପିଠା କରିବା ପାଇଁ।
ହୁଁ।
ମୁଁ ଅଲି ତ ଏରା ସିଏ ଆଣିଛନ୍ତି ରୁଟି ବୋଧେ ହବ କି କଣ କି ସୁଜି ପି ଠା ଯାହା ହବ ଆଉ।
ସୁଜି ପିଠା ମାନେ ସୁଜି କା କରା
କାକରା।
ଅଁ ହଁ।
ତମେ କର ନା?
ହଁ ହଁ ମତେ ଆସେ।
ଆସେ? ନିଜେ କରିଦିଅ ଏକା?
ହଁ ମୁଁ ଥରେ ଦି ଥର କରିଚି ଏକା।
ମୁଁ ବି ଆସେନି।
ହଁ।
ହଁ ମୁଁ ଏକା କରେ। ଏଇ ମୋ ପୁଅ ହବା ପୂର୍ବରୁ କରୁଥିଲି ଆଉ ଏବେ ଆଉ କରିପାରୁନି। ମୁଁ କରିଛି କଣ ମୋ ଝିଅ ବେଳେ ମୁଁ ଖାଲି ଦେଖିକି ଥିଲି।
ହୁଁ
କରିନି କେବେ ଖାଲି ତିଆରି କରି ଶିଖିଛି ଏଇ ଖଳି ଧରିବା ଟା ମୁଁ ପାରେନି। କିନ୍ତୁ ଏଠି ଭାବିଲି ହଁ ମୁଁ କରିଦେମିନି କହିଛି ଭାବିକି ଗୋଟେ କରିଦେଲିି ହେଇଗଲା। ହଁ
ହଁ ହବ ହବନି କଣ ହେଇଛି ଯା ଯଦି ଟିକେ ପାଣିଆ ହେଇଯିବ
ସେ କା ସେ କେତେରେ କେ ମାପ ଟା ମୁଁ ଜାଣିପାରେନି
ହୁଁ
ସେଇଟା ମୋର ଟିକେ ଅସୁବିଧା କରେ ନହେଲେ ତଥାପି ତ ସେମିତି ମୁଁ ଟିକେ ପାଣିଆ ରଖେ ବେଶୀ ସୁଖା କରେନି। ସେ ସେମତି ଚକଟି ଚୁକୁଟା କି କରିଦିଏ ଆଉ।
ପାଣିଆ ରଖିଲେ କଣ ଭଲ ତ ଖଳି ହବନି ମେଞ୍ଚି ମେଞ୍ଚି ଲାଗିବ
ମାନେ ପୁରା ପାଣିଆ କରି ନୁହେଁ ନାଇଁ ନାଇଁ ସେ ସୁଜି ପକେଇକି ନା ନା ଏମିତି ଶୁଖା ଶୁଖା ହେଇଥାଏ। ସେଇତି କରେ
ହଁ କଣ କହିଲ ହେଟା ଆରାମସେ ହେଇପାରିବ କେବଳ ସୁଖା ସୁଖା ଟା ନକଲେ ଟିକେ ସୁଖା ସୁଖା କଲେ ଟିକେ ଭଲ ହବନି ନହେଲେ ଯୋଉ ଗରମ ପାଣି ଖୋଲିକି ରଖିଥିବ ତା ପଛ ଟ ବିି ଦେଇଦେଲେ ହବନି କି?
ଆ ମିଶିବନି ସିଏ ଫୁଣି ଇ
ହଁ ନା ପାଣିଚିଆ ହେଲେ ତା ସାଙ୍ଗରେ ଆଉ କଣ ପକେଇଦେଲେ ବି ହବ।
ନା ଆଉ କିଛି କଥା ହେଇନି ପୁରା ପାଣିଆ କରିନି ମାନେ ଏଁ ଏଁ କେମିତି ହେଇବି କହିଲ ଯେମିତି କି ଆହୁରି ବି ଖାଇପାରିବ ହଁ ମୁଁ ସେଇ ଭଳିଆ ଟିକେ କି କି ବନ୍ଦ କରିଦିଏ।
ବନ୍ଦ କରି
ହଁ ଆଉ ନହେଲେ କଣ କି ସେ ଟାଣ ହେଇଯିବନ ଏଇ ଚକଟିକି ଅଧିକା ସମ ଚକ କୁଟିବାକୁ ପଡିବ କୁଆଡେ ଟାଣୁଆ ହବ ମୁଁ ସେଇଟା ସେଥିପାଇଁ କରେନି ବେଶୀ ସୁଖା।
ହୁଁ ତମର ତ ଆଠ ଦଶ ତାହେଲେ ହେଇ ଯି ଯିବ ଆଉ
ଫାଷ୍ଟ ଯୋଉଥର କରିଥିଲି କେତେଟା କରି ସିଲ ପାଞ୍ଚଟା ନା ଛଅଟା।
ଆମା ହଁ। ଛ ଛ ଡା
ହଁ ତାପରେ କରିଥିଲି ସେ ଦଶଟା ଭଳିଆ। ତାପରେ ଥରେ କରି ଦିନିଥର ସେଇ ପ ଦଶଟା ବାରଟା ଏତିକି। ସେତିକି ବି ସବୁବେଳେ ଗୋଟେ ଦିଟା ଲେଖାଁଏ ଖାଇଲେ ହଁ ଆମର ଜମା ଇଏ ଖାଇବା ପାଇଁ ଏତେ ଇଣ୍ଟରେଷ୍ଟ ନୁହେଁ।
ତମକୁ ଭଲ ଲାଗେନି କି ପିଠା?
ହଁ ମତେ ବି ଏତେ ନାହିଁ। ସେ ଗରମ ଗରମ ହେଇଥିଲେ ଟିକେ ଭଲ ଲାଗେ ନହେଲେ ମତେ ବିନା ପୁର ବାଲା ଯୋଟା
ହଁ ହଁ ମିଲା କାକରା। ମେଲା ଗାଗରା।
ହଁ ଆମ ଗାଁରେ ଟାକୁ କୁହନ୍ତି ମାଠ।
ମାଥ?
ହଁ ମାଟ ପିଠା କନ୍ତି।
ହୁଁ
ନହଲେ ସାଧା କାକରା କୁହନ୍ତି ନହଲେ ମାଠ କହନ୍ତି କିନ୍ତୁ ଇଆଡେ କଣ କୁହନ୍ତି କହିଲ? ଏଆଡେ ହଉଛି ସେଇ ସାଧା ଟାକୁ କୁହିିକା କାକରା କୁହନ୍ତି ପୁର ଟାକୁ ମଣ୍ଡା କୁହନ୍ତି।
ହଁ
ସୁଜି ଅଣ୍ଡା
ମୁଁ କହେ ଆମ ଆଡେ କିନ୍ତୁ ଏଇଟାକୁ କାକରା କୁହନ୍ତି ତ
ହୁଁ ହୁଁ ମଣ୍ଡା ପି ଠା ଆମର କୋଉଟା କହନ୍ତି କହିଲ ଏଇ ଯୋଉ ଚାଉ ଚାଉଳରେ ଯୋଉଟା କରନ୍ତି ଧଳା ଧଳା ବମ୍ଫା ଯାଏଁ ସେଇଟା ମଣ୍ଡା।
ହୁଁ ଆମ ଗାଁ ରେ ବି ସେଇଆ ଆଙ୍କର କିନ୍ତୁ କୁହନ୍ତି ସେଟାକୁ ଚାଉଳ ମଣ୍ଡା ଏଇଟାକୁ ସୁ ସୁଜି ମୁଣ୍ଡା।
ନା ଆମ ଗାଁ ପଟରେ ବି କୁହନ୍ତି ସେଇଆ ମଣ୍ଡା
ଓହୋ ତମ ଗାଁ କୋଉ ପଟେ କି?
ଆମର ଶୁକିନ୍ଦା ଲାଇନ ସେପଟ। ଶୁକିନ୍ ଭୁବନ ଜାଣିଛ ନା?
ହଁ ସବୁ ଜାଣିଛି।
ହଁ ସେପଟ ଭୁବନ କାମାକ୍ଷା ଢେଙ୍କାନାଳ ସେପଟ ଲାଇନ୍ ଆମର।
ଓ ହୋ ହଁ ହଁ।
ଆଁ କଣ କହିଲୁ?
କୁହିକା ଜାଣିଛ ନା?
ହଁ ଜାଣିଛି।
ସେଇଠି ସେଇଠି କୁହିକା।
ଓ ହୋ।
ଛେ
କାମାଖ୍ୟା ତ ମୋର ଜଣେ ମାଉସୀଙ୍କର ନମନ୍ଦ ଘର।
ହୁଁ।
ହଁ।
ଆମ ସେଇଠୁ ଅଳ୍ପ ବାଟ। ବିଭିନ୍ନ କାମ ଓହୋ ମୁଁ ଉଠିନି
ନା ଉଠିନି ଏଇ ଉଠୁଥିଲା ତା ଆଉ ଶୋଇ ପକେଇନି ସେ ଉଠିନି ମୁଁ ଆଉ ଶୋଇପାରିବିନି ମାନ ତୁ ଶୋଇଥା ପାଞ୍ଚଟା ବେଳକୁ ଉଠିବ।
ହୁଁ ତମେ ଖରାବେେଳେ ଶୋଇପାରୁନଥିବ ନା?
ନା ସେଇ ପୁଅକୁ ଯାହା ସାଢେ ବାରଟା ବେଳେ ଶୁଆଉଛନ୍ତି ଟିକେ ଗାଧେଇଦନି ତାକୁ ଟିକେ ଚିଡି ଚିଡି ହେଲା ପୁଣି ଶୋଇ ପକେଇମି ଉଠିନେ ଖାଇବ। ସେଇଠି ଅଧଘଣ୍ଟାଏ ଭଳିଆ ହବ ତାକୁ ଶୁୋଇଥୁନି ମୁଁ ଶୋଇ ପଡୁଛିି ଆଜି ଟିକେ ଜଲଦି ରୋଷେଇ ସରିଯାଇଥିଲା ତ ସେ ସେଥିପାଇଁ ତାକୁ ଶୁଆ ମୁଁ ଟିକେ ଶୋଇ ପଡିଥିନି ସେ ଗୋଟେ ବେଳକୁ ଉଠିନି ସେ ଅଧଘଣ୍ଟା ବି ହବନି
କଣ ଦିନ ବଳେ ତମର କାମ ଚାଲିଛି?
କାମ ନାହିଁ କିଛି ସେମିତି କହିବା କୁ ଗଲେ ମୋ ତମ କାମ ନୁହେଁ। କିନ୍ତୁ ଏଇ ପେର ପେରା କାମ। ଛୁଆ ଛାଡୁନ ତୁ ବସ୍। ଶୋଇଦେବନି। ଏଟା କର ସେଟା ଏଇଆ
ସେଇଆ ପା ନ ଶୋଇଲେ ଟିକେ ଭଲ ଲାଗିବନି ଦେହଟା।
କାଲି ପା ସେମିତି ମୋ ଦେହଟା ଖାଲି କଣ ଲାଗିଲା, ଆଜି କିଛି ଲାଗୁନି କାଲି କଣ ହେଲା କହିଲ, ଅଁ କାଲି। ଟିକେ ଛତୁଆ ଖାଲି ଖାଇ ଦେଇଥିଲି ସକାଳେ ଜଳଖିଆ ହେଇନଥିଲା, କରିପାରୁନଥିଲି। ଆଉଁ ହଜବେଣ୍ଡ ତାଙ୍କର ଅ ସେ ଛତୁଆଟେ। ଖାଇଦେଇକି ପଳେଇଲେ ଅଫିସ୍, ମୁଁ ଆଉ ମୋର ଏକୁଟିଆ ଖାଇବା ପାଇଁ କଣ କରିବି? ମନ ହେଲାନି ଇଆଡେ ସକାଳିଆ ତ ମୋର ଟାଇମ୍ ହୁଏନି ନା ବେଶୀ ଯେତେ ଜଲଦି ସାରିବୁ ମୁଁ ବି ସେ ଛତୁଆ ଅଳ୍ପ ଟିକେ ଖାଲି ଖାଇ ଦେଇଥିନି ମୁଁ ଭାବିଲି କେକଫେକ୍ ଆଉ କଣ ଟିକେ ଖାଇ ଦେବି ଆଉ। ତାପରେ ବ୍ୟସ୍ତ ବ୍ୟସ୍ତ୍। ତାରେ ଆଉ ଖାଇପାରିଲିନି, ବାରଟା ବେଳେ ପୁଅକୁ ଗାଧେଇପାଧେଇକି ତାକୁ ଆଣିକି ଖୁଆଇଲି ଆଉ ସାଢେ ବାରଟା ବେଳକୁ ସେ ଆସିଲେ ଯେ ମୋ ଶାଶୁଙ୍କୁ ଟିକେ ଡକ୍ଟର ପାଖକୁ ନେଇକି ଯିବାର୍ ଥିଲା। ଚାଲ ତମେ, ମୁଁ ସାଢେ ବାର୍ ଟା ଭିତରେ ବାହାରିକି ଗଲୁ ସିଆଡେ ଦୌଡ଼ି ଦୌଡ଼ି।
ପୁଅକୁ ନେଇକି ଗଲ?
ହଁଅଅ ହଁ ସେ ଆଉ ପୁଅକୁ କାହା ପାଖରେ ଛାଡିକି ଯିମି ଏକଥରେ ସମସ୍ତଙ୍କୁ ତାକୁ ନେଇଗନୁ।
ଆଉ ଛୁଆଟାକୁ ନେଇକି ତମେ କଣ ଯିବା ଦରକାର ଛୁତ୍ ତମେ ଗଲେ ମାନେ ଛୁଆ ଯିବେ।
ସେ ହଉଛିଇଇ ଉଁ ଉଁ ହସ୍ପିଟାଲ ସାମ୍ନାଟା ନା ସେ ଯୋଉ ଡକ୍ଟର ଦେଖୁଛି। ସେଠି ବହୁତ୍। ଗାଡି ମାନେ, ପାର୍କିଙ୍ଗ୍ ନାହିଁ। ଆଉ ହଉଚି ଏଁ ଏଁ ଏଁ ଏଁ ଇଏ ମାଆଙ୍କୁ ଏକୁଟିଆ ଛାଡିକି ଗାଡିଟା ନେଇକି ପାର୍କ କରିକି ଆସୁ ଆସୁ ସେ ଏକୁଟିଆ କୋଉଠି ତାଙ୍କୁ ଛାଡିକି ଯିବେ। ଏ ସେଥିପାଇଁ ତ ମୁଁ ଯାଇଥିଲି ମୁଁ ଯାଇକି ସେଠି ସିରିଏଲ୍ ଦେଖିପାରିବି କି ଏ କରିପାରିବି ସେ ତାଙ୍କର ଗାଡି ପାର୍କ କରିକି ଆସିବେ।
ପୁଅଟାକୁ ତା ବାପାଙ୍କ କତିରେ ଛାଡ଼ି ଦେଇକି।
ଆଲୋତ୍ ତା ବାପା ନାଆଲୋ
ଆଉ।
ହେଁ ତା ବାପାଫାପା ଗାଡି ନେଇକି ଯାଇଥିଲୁ ସମସ୍ତେ ଆଉ ତାଙ୍କ ପାଖରେ ସିଏ, ମୁଁ ଧରିଥିଲି ପୁଅକୁ ସିଏ ଯାଇକି ହଁ।
ଛୁ ଧରି ଭାରି ହେଇ ଯିବ।
ନା ମେଡିକାଲ୍ ନୁହେ ଏଟା ।
ହୁଁ ହୁଁ, ହଁ କ୍ଲିନିକ୍ ଟା ହୁଁ ହେଲେ କଣ କହିଲ ଛୁଆଙ୍କୁ ଧରିିକି ଯୁଆଡେ ଯିବୁ ମେଡି ହ୍ୟାଲୋ। ଏକା ହେଇଛୁ । କଟକ ହେଇକି ଚାଲିକି ପଳେଇବୁ ଛୁଆକୁ ଧରିକି ମାନେ ତମର ହୁଁ।
ଆ ମୁଁ ମୋର ଧରିକି ମୋର ତାକୁ ଯୁଆଡେ ଯାଉଛି ନେଇକି ଯାଉଛି।
ହଁ କି?
ଓହୋ। ହୁଁ ହେଁ ସେତେବେଳେ ପୁରା ଛୋଟ ହେଇଥିଲା ତାକୁ ନେଇ ନେଇ ମାଙ୍କ ପାଖରେ ରୁହେ ଆଉ ସେଇ ଛଅ ସାତ ମାସ ହବା ପର ଠାରୁ ସେ ଯାଉଛି ତର ଏଇ ଛକ ମାର୍କେଟ ଟିକେ ଗନେଇ ସେ ଯାଏ। ଯାହା ଟିକେ ଆଣିବା ପାଇଁ କମେ ଯାଏ। ନା ନା ମୁଁ ଘରେ ଚଲେଇ ଯାଇନି।
ଶିଖିନ?
ମୁଁ ଶିଖିଛି କିନ୍ତୁ ଏଠି ଚଲାଏନି। ଏଠି ଯୋଉ ଉ ହଁ। ଏଠି ବାହାରିବାକୁ ବି ତ ଇଏ ଲାଗିବ। ସେ ଯେମିତି ଚଲୁଛି ଛନ୍ତି ସବୁ।
ତାପରେ ର ବଜାର ଟା ବହୁତ ଜାମ୍ ନୁହେଁ କି।
ତି ଗଞ୍ ପଟେ ତମ ପଶିପାରିବି । ପାରେ ପା ତମେ ରାସ୍ତା ପାର ହେଇପାରିବନି ଏତେ ଗାଡି ଯେ ଦଶ ମିନିଟ ଲାଗିବ ଖାଲି ଗାଡି ପାର ହବାକୁ
। ମୁଁ ତ ଏଇ ଯୋଉ ରାସ୍ତା ଏପଟକୁ ଯିବା ପାଇଁ ହେଲେ ମୋର ଭାରି ଡର ଏଇ ଯୋଉ ଗାଡି ତା ପଛୁ ତା ପଛୁ ଲାଗି ତ କୁଟି ଦେଇକି ପଳେଇଲୁ ସେ ଲାଗ
ମୋର ତ ଏତେ ଦିନ ହେଲାଣି ଟଚ ନାହିଁ ଆଉ ଚଲେଇବାର ତଥାପି ଘରକୁ ଯାଇଥିନି ବି ଚଲଉଥିଲି ଚ ଉଁ ସୁ ଚଲେଇ ପାରିବି। କିନ୍ତୁ ଟିକେ ରହୁ ଛି ମନରେ ତର ଆଉ